ହ୍ୟାଲୋ।
ହ୍ୟାଲୋ।
ଜୟ ଜଗନ୍ନାଥ ଭାଇ।
ଦେଗନ୍ନାଥ ଭାଇ କଣ କରୁଛନ୍ତି?
ହ୍ୟାଲୋ। ବସଥିଲି।
ହ୍ୟାଲୋ।
ହଁ।
ଶୁଭୁଚି ଆପଣଙ୍କୁ?
ହ୍ୟାଲୋ। ଆଜ୍ଞା କୁହନ୍ତୁ?
ଆଜ୍ଞା କୋଉଠି ଅଛନ୍ତି କି ଆପଣ?
ଘରେ ଥିଲି। ଆପଣ?
ଆଜ୍ଞା। ଆପଣଙ୍କର ଟିକେ ଭଏସଟା ଟିକେ କମ୍ ଶୁଭୁଥିଲା ତ, ସେଥିପାଇଁ ମୁଁ କହିଲି।
ଆଚ୍ଛା। ଆଚ୍ଛା। ନେଟୱାର୍କ ସ୍ଲୋ ଥିବ ଭାଇ।
ଆଜ୍ଞା ଆପଣଙ୍କ ଦେହ ଭଲ ଅଛି ନା?
ଭଲ ଅଛି। ଆପଣଙ୍କର?
ଆଜ୍ଞା ଭାଇ ମୋର ବି ଭଲ ଅଛି।
ଆଚ୍ଛା ଆଚ୍ଛା। ତମଆଡେ କଣ ହଉଛି ସବୁ ଭାଇ? କଣ ସବୁ ଫସଲ ଫସଲ କେମିତି ହଉଛି?
ଆଜ୍ଞା ଫସଲ ଆମ ଆଡେ ଏବେ ଧାନ ଚାଲିଚି। ଆପଣ ଧାନ ତଳି ପଡିଛି ତା। ତାପରେ ଚାଷ ବାସ ହେଲେ। ଧାନ ରୁଆ ହବ।
ଆଚ୍ଛା ଆଚ୍ଛା।
ଆଜ୍ଞା, ଏବେ ତ ସମୀସ୍ତେ ସମ ଯେହେତୁ ବର୍ଷା ହଉଛି ସବୁଆଡେ ଧାନ ଚାଷ ଚାଲିଛି।
ଆଜ୍ଞା।
ଆଜ୍ଞା, ଆପଣଙ୍କ ଆଡେ ଧାନ ହେଇନି କି?
ଆ ଆମ ଆଡେ ବି ସେମ୍ ତି ବର୍ଷା ଚାଲିଛି। ରୁଆପୋତା ଚାଲିଛି। ଆମର ଷ୍ଟାର୍ଟ ହେଲାଣି ଆମ ଆଡେ ଭାଇ।
ଆଜ୍ଞା। ନାଇଁ ଆଜ୍ଞା, ଆମ ଆଡେ ତଳିପଡ଼ିଛି। ଆମଆଡେ ଯେହେତୁ ବର୍ଷା ଟିକେ ଡେରିରେ ହେଲା, ତ ତଳି ଟିକେ ଏବେ ଛୋଟ ଛୋଟ ଅଛି। ଆଉ ଟିକେ ବଡ ହେଲେ ଆମର ରୁଆ ଷ୍ଟାର୍ଟ ହବ।
ଆ ଆମ ଆଡେ ଭାଇ ହେଲାଣି।
ଆଜ୍ଞା। ଆଉ ଆଜ୍ଞା ଖାଇଥିଲେ କଣ ଆଜି?
କିଛି ନାଇଁ ଭାଇ ଚାଟ୍ ଟିକେ ଖାଇଥିଲି। ଏବେ ଟିକେ ଚା ପିଇଥିଲି। ଆପଣ କଣ ଖାଇଥିଲେ ଭାଇ?
ଆଜ୍ଞା, ମୁଁ ଆଜି ଖାଇଥିଲି ଭାତ ଖାଇଥିଲି ଡାଲି ଭଜା ଆଉ ଆମ୍ବ।
ଆଚ୍ଛା ଆଚ୍ଛା। ଆଉ ତମ ଆଡ଼େ ଭାଇ ର ଥଯାତ୍ରା ପାଇଁ ପ୍ରିପାରେସନ୍ ହେଲାଣି ନା ନାାଇଁ?
ଆଜ୍ଞା ଆଜ୍ଞା। ରଥ ପାଇଁ ଆମର ତ ରଥ ଏବେ ସରିବାକୁ ହେଲାଣି।
ଆଚ୍ଛା।
ଆଜ୍ଞା। ବୁଲାବୁଲି ରଥଯାତ୍ରାରେ ଦେଖିବା କୁଆଡ଼େ ଯିବାର ଅଛି ପୁରୀ ଯିବାର ଅଛି। ତ କଣ ହେଉଛି ମହାପ୍ରଭୁଙ୍କ ଦୟା ଦେଖିବା।
ଆଜ୍ଞା।
ଆଜ୍ଞା। ଆପଣଙ୍କ ରଥଯାତ୍ରା କୁଆଡ଼େ ଯିବାର କିଛି ନାହିଁ ଯୋଜନା?
ହଁ ଭାଇ ତମେ ତ ଜାଣିଥିବ ରଥଯାତ୍ରାରେ ଯୋଉ ଭିଡ଼ ହଉଛି ପୁରୀରେ
ଆଜ୍ଞା।
ଘର ଭର କିଛି ମିଳୁନି। ଭଡ଼ା ଅଧିକ ଲାଗୁଛି।
ଆଜ୍ଞା।
ସେଥିପାଇଁ କିଛି ପ୍ଲାନ ନାହିଁ। ତାପରେ ଏଇ ଯୋଉ ଭିଡ଼ ହବ ଛୋଟ ଛୁଆଙ୍କୁ ନେଇକି ଯାଇ ହେବନି ଭାଇ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ନାଇଁ ଆଜ୍ଞା ସେମିତି କିଛି ନାହିଁ। ମାନେ କଣ କୁହନ୍ତିନା ଯଦି ଆପଣ ରାତିରେ ଯିବେ ସକାଳୁ ଆରାମ୍ ସେ ଆସିପାରିବେ।
ହଁ ଯେ ଭାଇ। ଜାହେଲେ ବି ଟିକେ ଭିଡ଼ ଜୋର୍ ରେ ହବ ଭାଇ
ଆଜ୍ଞା ଭିଡ଼ ତ ଆଜ୍ଞା ହବ ମହାପ୍ରଭୁଙ୍କ ଦର୍ଶନ ଆଉ ଆପଣ ଖାଲିରେ କରିପାରିବେ କି ଯେହେତୁ ଜଗତର ନାଥ ଜଗନ୍ନାଥ ସେ ଆଜ୍ଞା।
ଆଉ ଆପଣଙ୍କ ଆଡ଼େ କଣ କେମିତି ପାଗ। ଆପଣଙ୍କ ଗାଁରେକଣ କେମିତି ଫେମସ୍ ଟିକେ କୁହନ୍ତୁ?
ଆଜ୍ଞା ପାଗ କଣ କହିବାକୁ ଗଲେ ଆମ ଆଡ଼େ ତ ଆଜ୍ଞା ପୂଜା ପର୍ବ ଆଜ୍ଞା ଟିକେ ଅଧିକ ହୁଏ।
ଆଚ୍ଛା।
ଆଜ୍ଞା ଯେମିତି କିି ରଥଯାତ୍ରା ଏବେ ଚାଲିଛି ରଜ ପର୍ବ ଗଲା
ଆଜ୍ଞା।
ଆଜ୍ଞା ତାପରେ ଆଜ୍ଞା ଅଛି ଆଉ ୟାପରେ ଗଣେଶ ପୂଜା ଆସିବ ସେପ୍ଟେମ୍ବର ମାସରେ
ଆଜ୍ଞା।
ଆଜ୍ଞା ତାପରେ ଆଜ୍ଞା ଗଣେଶ ପୂଜା ପରେ ତାପରେ ନୂଆ ବର୍ଷ ପଡ଼ିଯିବ ତାପରେ ମଝିରେ କଣ ଅଛି କାର୍ ର୍ତ୍ତିକ ମାସ ବି ପଡ଼ିପାରେ
ହଁ ଏବେ ହଁ ଭାଇ।
ଆଜ୍ଞା ତାପରେ ନୂଆ ବର୍ଷ ପଡ଼ିବ ତାପରେ ନୂଆ ବର୍ଷ ପରେ ତାପରେ ଆଜ୍ଞା ନାଇଁ ଆଜ୍ଞା ଦଶହରା ବି ମଝିରେ ପଡ଼ିବ
ହଁ ଭାଇ।
ଆଜ୍ଞା ଦଶହରା ତ ଆପଣ ଜାଣିଛନ୍ତି ଦଶ ସାତ ଦିନି ହୁଏ ନା କଣନ୍ତି ସପ୍ତମୀରୁ ଆରମ୍ଭ ହୁଏ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
ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ।
ହଁ ହଁ।
ଆଜ୍ଞା। ତ ଆଜ୍ଞା ଏମିତି ପୂଜା ପର୍ବ ସବୁ ଚାଲିଛି ଆମ ଆଡ଼େ ଆଉ ଆପଣଙ୍କ ଆଡ଼େ କଣ ସବୁ ହୁଏ? ।
ଆମ ଆଡ଼େ ବି ଭାଇ ସେଇ ପୂଜା ପର୍ବ ହୁଏ କିନ୍ତୁ ଆମର ଟିକେ ଏତେ ପୂଜା ପର୍ବ ପାଇଁ ମାନନ୍ତିନି ଭାଇ। ଆମ ପଟେ।
ଆଜ୍ଞା।
ଆମେ ଆଡ଼େ ଟିକେ ଆମ ଆଡ଼େ ଟିକେ ଠାକୁରଙ୍କୁ କମ୍ ମାନନ୍ତି ମାନେ ଯେହେତୁ ସାଇନ୍ସ ପଢ଼ୁଚନ୍ତି।
ଆଜ୍ଞା ବିଜ୍ଞାନ।
ହଁ ସାଇଜି ଯେହେତୁ ବିଜ୍ଞାନ ପଢ଼ୁଛୁ ସେଇଥିପାଇଁ ଆମେ ଟିକେ ଏତେ ଠାକୁରଙ୍କ ଉପରେ ଏତେ ଭରସା ନାହିଁ ଆଉ।
ଆଜ୍ଞା ଆଜ୍ଞା ଠାକୁରଙ୍କ ଉପରେ ତ ଭରଷା ନ କଲେ କିଛି କରିହବନି ଜୀବନରେ।
ହୁଁ ସେଟା ତ ସତ କଥା ଭାଇ।
ଆଜ୍ଞା ତ ଆପଣ ଟିକେ କଣ ଭରଷା ଟିକେ ରଖନ୍ତୁ ଠାକୁରଙ୍କ ଉପରେ। ଯେ ନା କିଛି ହେଇଚି ଆପଣଙ୍କ ସହିତ ଯେମିତି ଭରଷା ଉଠି ଯାଇଚି?
ନାଇଁ ଭାଇ ସେମିତି କିଛି ନାହିଁ ଯେ ଠାକୁର ତ ନଥିଲେ ଭାଇ କିଛି କିଛି ହବନି ଲାଇଫି ରେ ମାନେ ଜୀବନରେ ଆମେ କିଛି କରିପାରିବାନି।
ଆଜ୍ଞା। ଆଉ ଆଜ୍ଞା ବୁଲାବୁଲି କୁଆଡ଼େ କରିବା ପାଇଁ ଯାଇଥିଲେ ଏଥର ରଜରେ ରଜ ତ ଏବେ ଗଲା?
ଆମର ଏ ପାଖରେ ଆମର ବାଲିପାଳ ବୋଲି ଗୋଟେ ଜାଗା ଅଛି ଆମର ସେଠି ରଜ ପର୍ବ ହୁଏ ଯେହେତୁ ତୁ ଆମେ ଗାଁରେ ରହୁ
ଆଜ୍ଞା।
ଆମ ଗାଁ ରେ ରଜ ପର୍ବ ଟିକେ ଭଲସେ ମାନନ୍ତି।
ଆଜ୍ଞା।
ସେଇଠି ଆମେ ଟିକେ ଭଲସେ ପାଳନ କରୁ ଆମ ରଜ ଆ ରଜ ଆସିବ ମାନେ ଆମ ଏପଟରେ ଆମ ଝିଅ ମାନଙ୍କର ସବୁ ପରୋଉ ମାନେ ଗୋଟେ ବଡ଼ ପର୍ବ କହିଲି।
ଆଜ୍ଞା ଆଜ୍ଞା ରଜ ତ ଆଜ୍ଞା ଝିଅ ମାନଙ୍କ ପର୍ବ ଆଉ।
ଆଜ୍ଞା ଭାଇ ଆମ ଏପଟରେ ସବୁ ମାନନ୍ତି ଆଉ।
ଆଜ୍ଞା ସେଟା ତ ସତ କଥା।
ରଜ ତିନି ଦିଇନି ଆମ ଏପଟେ ଝିଅ ମାନେ କିଛି କାମ କରନ୍ତି ନାହିଁ।
ଆଜ୍ଞା ଝିଅ ମାନେ କାମ କରନ୍ତିନି ସଜବାଜ ହେଇକି ବୁଲନ୍ତି ପାନ ଖାଆନ୍ତି। ପିଠାପଣା ଖାଆନ୍ତି।
ଆଜ୍ଞା।
। ଆଜ୍ଞା ରଜ ତ ଆଜ୍ଞା ତାଙ୍କର ଆଜ୍ଞା ଝିଅମାନଙ୍କର ତ ସବୁ ରଜ ମାନେ କୁମାର ପୂର୍ଣ୍ଣିମା ତାଙ୍କର ରଜ। ତାଙ୍କର ପ୍ରଥମାଷ୍ଟମୀ ଆଜ୍ଞା ତାଙ୍କର ତ ସବୁ।
ଝିଅ ମାନଙ୍କ ପାଇଁ ପର୍ବ ରହିଚି ଆଉ।
ଆଜ୍ଞା ଆଜ୍ଞା। ଆଉ ଆଜ୍ଞା କୁଆଡେ ବୁଲାବୁଲି କରିବାକୁ ବାହାରକୁ ଯାଇଛନ୍ତି ଯେମିତି କିି ଆପଣଙ୍କ ଦୂର ଜାଗା କିଛି?
ହଁ ଭାଇ ନେକ୍ସଟ୍ ଇଅର୍ ଆମେ ମାନେ ଇଏ ପୂର୍ବ ବର୍ଷରେ ଆମେ ଯାଇଥିଲୁ ଆମର କୋଉଠି କହିଲେ ଭାଇ ଆମର ଉତ୍ତରପ୍ରଦେଶ ଆଗ୍ରା।
ହଁ
ସେଠି ଆମେ ଆଗ୍ରା ଯାଇଥିଲୁ ତାଜମହଲ ଦେଖିଥିଲୁ। ଆଉ ଆମର ଯୋଉ ବନାରସ।
ହଁ
ଆଉ ଆମର ସେପଟେ ଚିତ୍ରକୁଟ ଜାଣିଥିବେ ଯୋଉ ରାମ ଗ ଗୁ ଗୁମ୍ଫା ଯୋଉଠି ଥାଏ।
ଆଜ୍ଞା ଆଜ୍ଞା ଚିତ୍ରଗୁପ୍ତା।
ଆଜ୍ଞା ଆଉ ଆମର ଅଯୋଧ୍ୟା ପ୍ରେମ ରାମ ମନ୍ଦିର।
ଆଜ୍ଞା।
ଆ ର ପ୍ରେମ ମନ୍ଦିର ଜାନ୍ଥିବେ।
ଆଜ୍ଞା।
ଆଉ ଆମର ପ୍ରୟାଗରାଜ।
ଆଜ୍ଞା।
ସବୁ ମାନେ ତୀର୍ଥଯାନ ଏତିକି ସବୁ ଆର ବର୍ଷ ଦର୍ଶନ କରିକି ଆସିଥିଲୁ ଆଉ।
ଆଜ୍ଞା ଆଜ୍ଞା।
ଆପଣ ଭାଇ କୁଆଡେ ଯାଆନ୍ତି ନା ଯାଆନ୍ତି ନାହିଁ?
ଆଜ୍ଞା ଆମେ ତ ସେମିତି କୁଆଡେ ବାହାରକୁ ଯାଇନି ମୁଁ ସେମିତି ପୁରୀ ଯାଇଚି। ତାପରେ କୋଣାର୍କ ଚିଲିକା କାସିଂ ତାପରେ ଯାଇଛି ଆଜ୍ଞା ତାରାତାରିଣୀ କାଳିଜାଇ ଚିଲିକା। ସିଦ୍ଧ ବିନାୟକ ଯାଇଚି।
ଆଜ୍ଞା ବାହାର ଆଡେ କୁଆଡେ ଯାଇନାହାନ୍ତି?
ଆଜ୍ଞା ନାଇଁ ବାହାର ଜାଗା କୁଆଡେ ଯାଇନାହିଁ ବାହାରେ ଖାଲି ବାଲେଶ୍ଵର୍ ଯାଇଥିଲି ବାଲେଶ୍ଵରରେ ଥିଲେ ଆଜ୍ଞା ଏମ୍ ମନ୍ଦିର ତନ୍ ବାଲେସ୍ଵର୍ ରେ ଏକ ମନ୍ଦିର ଥିଲା ସେଠି ଯାଇଥିଲି।
ଏ ଇମାମି ଯାଇଥିଲି ଇମାମି।
ଆଚ୍ଛା ଆଚ୍ଛା।
ଆଜ୍ଞା ତାପରେ ଆଉ ଖିଚିଙ୍ଗ ଯାଇଥିଲି କେଉଁଝରରେ ଯେତେବେଳେ ରହୁଥିଲି।
ଆଜ୍ଞା ଆଜ୍ଞା।
ଆଜ୍ଞା ସେଠି ଯାଇଥିଲି ଆଉ ତାପରେ ସେମିତି କୁଆଡେ ଯାଇନି ବାହାର ଜାଗାକୁ।
ଆପଣଙ୍କ ମୋଟେ ଭାଇ ତୀର୍ଥସ୍ଥାନ କୋଉଠି?
ଆଜ୍ଞା।
ମାନେ ଆମର ଯେମିତି ଚାରଟା ତୀସ୍ର୍ଥ ତୀ ମାନେ ତୀର୍ଥ ଜାଗା ରହିଛି ଆପଣଙ୍କ ପଟରେ ସେମିତି କିଛି ଥିବ?
ଆଜ୍ଞା ତୀର୍ଥ ସ୍ଥାନ ସେମିତି କହିବାକୁ ଗଲେ ପୁରୀ ତ ଆଜ୍ଞା ଜାନ୍ଚନ୍ତି। କାଶୀ ବିଶ୍ୱନାଥ ଚାରି ଧାମ ଯୋଉ ସେରା ସବୁ ଭଲ ତୀର୍ଥ ସ୍ଥାନ।
ଆଜ୍ଞା।
ଆଉ ଆଜ୍ଞା କୁଆଡେ କଂ କୁହନ୍ତୁ କିଛି ଆପଣଙ୍କ ବିଷୟରେ ମାନେ କଣ ପଢ଼ାପଢ଼ି କରୁଛନ୍ତି ନା କଣ କରିବେ?
ଆମାର ତ ଏବେ ଭାଇ ପ୍ଲସ୍ ଥ୍ରି ସରିଲା ଆଉ ଦେଖିଆ ଆମେ ଭାବୁଚୁ ପ୍ଲସ୍ ଥ୍ରୀ କରିବୁ ଆଉ। ଆପଣଙ୍କର କଣ କେମିତି ହେଇଚି।
ଆଜ୍ଞା ମୋର ବି ଏବେ ପଢା ଟିକେ ମାନେ ଡିପ୍ଲୋମା ଥିଲା ଡିପ୍ଲୋମା ସରିଲା।
ଆ ସାର୍ ନେକ୍ସଟ ଭାଇ ୟାପରେ ପ୍ଲାନ୍ କଣ ଅଛି ମାନେ ଆପଣ ୟା ପରେ କଣ କରିବେ ଆପଣ ଭାବିଚନ୍ତି।
ଆଜ୍ଞା ୟାପରେ ଅଧିକ ଟିକେ ପଢିବି ସେଥିପାଇଁ ଯୋଜନା ଅଛି। ଯେମିତି କି ବି ଟେକ ପଢିବି ବି ଟେକ ପଢିକି କିଛି ଗୋଟେ କରିବି ଯେମିତି ମାନେ ଗୋଟେ ଜୀବନରେ କିଛି ଗୋଟେ କରିପାରିବି।
ହୁଁ ହୁଁ ଜୀବନରେ କିଛି ଆଗକୁ ଯିବାର ଅଛି ଆଉ।
ଆଜ୍ଞା।
ଆ ତାହେଲେ ଆପଣ ଆଜ୍ଞା ଯୁକ୍ତ ତିନି କରିବେ।
ଯୁକ୍ତ ତିନି କରିବା ଭାଇ ଭାବୁଚି।
ଆଜ୍ଞା ସେ କରିକି କ କରିବେ ତାପରେ ଆଗକୁ କୋଉ ମାନେ କଉ ଇଏରେ ଯିବେ ବୋଲି ଭାବୁଚନ୍ତି। ଆଜ୍ଞା ଆଜ୍ଞା ଶିକ୍ଷକ ଲ ଲା ଲାଇନରେ ଯିବେ କି?
ଆଜ୍ଞା ଆଜ୍ଞା।
ଆଜ୍ଞା। ଆଜ୍ଞା ପଢାପଢି କରନ୍ତୁ ଆପଣ ପାଇଯିବେ ଯାହା ହେଲେ।
କଣ କହିଲ ଭାଇ?
ବୋଲି ପଢ଼ାପଢ଼ି ଟିକେ ଭଲରେ କରନ୍ତୁ ପାଇଯିବେ ଆପଣ ବେଶୀ କଷ୍ଟ କରି ତେ ପଡ଼ିବନି।
ହୁଁ ଅ।
ଆଜ୍ଞା। ଆଉ ଆଜ୍ଞା ବର୍ଷା ଆପଣ ଛାଡ଼ିଛି ଏବେ ନା ପକଉଛି?
ଆମର ଏବେ ବର୍ଷା ହଉଥିଲା ଏବେ ଟିକେ ଛାଡ଼ିଯାଇଛି।
ଆଜ୍ଞା ଆଜ୍ଞା ଆମ ଆଡ଼େ ତ ପୁରା ଉଠେଇକି ରଖିଛି ଯେମିତି ଏବେ ଢାଳି ଦବ ପୁରା।
ଆଚ୍ଛା ଆଚ୍ଛା।
ହଉ ଆଜ୍ଞା ମୁ ରଖୁଛି ପରେ କେତେବେଳେ ଫାଙ୍କା ହେଲେ କଲ୍ କରିବି।
ହୁଁ ଧନ୍ୟବାଦ ଭାଇ।
ଧନ୍ୟବାଦ।